ହ୍ୟାଲୋ।
ହଁ ହ୍ୟାଲୋ।
କଣ କରୁଛୁ ଭାଇ।
କିଛି ନାଇଁ ଏଠି ବସିଛି ଆଉ।
କାଲି କୁଆଡ଼େ ଯିବା।
କାଲିକୁୁ ଯିବା କି ଚିଡିଆଖାନା।
ମୁଁ ଆଉଛି କାଲି ଚିଡ଼ିଆଖାନା ଯିବା।
ହଁ ଯ ଯିବା ଯେ କେମିତି ଯିବା। କେମିତି ଯିବା?
କାଲି ଆ ସକାଳୁ ଆଠଟା ବେଳକୁ ବାହାରିବା ହେଲା।
ଆଟା ବେଲେ ତ ଖାଇକି ଯିବା ନା।
ଆଟା ବେଳ କୁ ବାହାରିଲେ କଣ କହୁଛୁ।
ଖାଇକି ଯିବା ନା ନ ଖାଇକି ଯିବା କହୁଛି।
ତୋର ଆବାଜ ଆସୁନି ଭାଇ।
ଖାଇକି ଯିବା ନା ନ ଖାଇକି ଯିବା। କଉଛି।
ଆଉ ଶୁଣ ଶୁଣେ ମୋ କଥା ଶୁଣ। ଖାଲି ଯିବା ଚିଡିଆ ତାନାମ ଆ ତୁ କେବେ ଚିଡ଼ିଆକାନ ଯାଇନୁ ବୋଧେ। ଯିବା ଆଉ ଦେଖିବା ଯାଇକି ପାଷ୍ଟୁ ଟିଫିନ୍ ଯାଇଛ କି?
ନାଇଁ ନାଇଁ ଯାଇ ନାଇଁ।
ଓହୋ ହେଲେ ବି ଯିବା ଦ୍ଵିତୀୟ ଥର ପାଇଁ।
ହଁ ହଁ ହଁ ଯିବା ବସରେ ଯିବା ନା ଟ୍ରେନ ରେ ଯିବା
ଖାଲି ଖାଇବା ପିଇବା କଣ କରିବା କହ
କଣ ଖାଇବା ସିଆଡେ ଦେ
ଖାଲି ହଁ।
ସିଆଡେ ଦେଖିକି ଖାଇବା କଣ କହୁଚି?
ତୋର ଆବାଜ ଠିକ ସେ ଆସୁ ନାହିଁ। ତ
କୋଉ କୋଉଠି ଯିବା
କୁଆଡ଼ ଗଲୁ
ହଁ।
ହାଲୋ
କହୁନ ହାଲୋ
ତୋର ଆବାଜ ଠିକ ସେ ଆଶୁନି
ଏବେ ଶୁବୁ ଚି କି ଶୁଭୁଛି କି ଏବେ
ହଁ ହଁ ମ ମୋ ମୋ ଆଡେ ଆସୁ ସୁବୁନି ଠିକ୍ ସେ
ଓହୋ ଏବେ ଶୁଆ ଯାଉଛି କି?
ମୋ କଥା ଭଲରେ ଶୁଭ ଯାଉଥିବ ତୋ କଥା ମୋ ଆଟୋଟିି ଭଲରେ ଶୁଭ ଯାଉନି
ଓହୋ କେବେ ଶୁଭା ଯାଉଛି
ହଁ।
କୋଉଠି ଯିବା ବସ ରେ ଯିବା ନା ଟ୍ରେନ ରେ ଯିବା କହୁଛି।
ଆବାଜ ଆସୁନା ଆଇ ତର
ଏବେ ଆସୁଛି କି?
ହାଲୋ
ଏବେ ଆସ ଅଛି କି ଆବାଜ।
ତୋର ଆବାଜ ଆସୁନି। କୋଉ ଭଲ ଜାଗା ଦେଖିକି ଯା ସ୍ ଟି ପ୍ରୋବ୍ଲେମ୍ ହେଇଯାଉଛି ଟିକେ ଶୁଭାଯାଉନି ଠିକଛେ ମୋଡା ତ କଟା କାଟିିନି